ହ୍ୟାଲୋ।
ହ୍ୟାଲୋ।
ମ୍ୟାଡ଼ମ୍ ନମସ୍କାର।
ନମସ୍କାର ଆପଣଙ୍କ
ନାଇଁ ଟିକେ କ୍ଲିୟର ଆସୁନି।
ଏବେ ଠିକ ଠାକ ସୁବିଧା ଭ ଏସ୍
ଆଜ୍ଞା୍ ମ୍ୟାଡମ୍।
ହ୍ୟାଲୋ ଆଜ୍ଞା।
ଆପଣ ଏବେ କଣ କରୁଛ
ଅ ମୁଁ ସ୍ୱା ଚୁ ଏବେ ସ୍କୁଲ ରୁ ଫେରିଲି ତ ଚାରିଟାରେ ସେଥିପାଇଁ କା ଟିକେ ଧୁଆ ଧୋଇ କିି ଡେର୍ସ୍ ସବୁ ଟିକେ ଫ୍ରେସ ହଉଥିଲେ ସେଥିପାଇଁ କହିଲେ ଆପଣଙ୍କୁ ଟିକେ ପରେ କଥା ହବା ପାଇଁ। ଆପଣ କଣ କରୁଥିଲେ?
ମୁଁ ଏଇ ସନ୍ଧ୍ୟା ସମୟ ଏବେ ତ ବାହାରେ ବସିଛି। ହଁ। ଯେହେତୁ ବର୍ଷା ହଉଥିଲା ଲଗାତାର ଆ ବର୍ଷା ଛାଡିଛି ବାହାରେ ବସିଛି।
ହଁ ଆଜି ତ ବହୁତ ବର୍ଷା ହେଇଛି ଦିନ ସାରା। ଆମର ତ ଏପଟେ ପୁରା ଆ ପାଞ୍ଚଟା ସକାଳ ପାଞ୍ଚଟାରୁୁ ଆରମ୍ଭ ହେଇଗଲା। ଭୋର ପାଞ୍ଚଟାରୁ।
ହଁ ତ ପାଖାପାଖି କହିବାକୁ ଗଲେ ପ୍ରାୟ ଅଞ୍ଚଳରେ ବର୍ଷା ହେଇଛି କାରଣ ତା ପୂର୍ବରୁ ତ ଖରା ହଉଥିଲା ଯେ ଘରୁ ବାହାରି ହଉନଥିଲା ଲୋ ଲୋକମାନେ ବହୁତ ଇଏ ବି ହଉ ଥିଲେ। କାରଣ ମୌସୁମୀ ଆସିଗଲାଣି କିନ୍ତୁ ବର୍ଷା ହଉନି।
ହୁଁ। ଖରା ବି ପ୍ରବଳ ହଉ ଥିଲା। ଯୋଉଟା କି ମାନେ ସହିବା ବହୁତ କଷ୍ଟକର ହେଇଯାଉଥିଲା।
ହଁ। ତ ଆପଣ କଣ ପଢ଼ନ୍ତି ନା ପଢ଼ାନ୍ତି?
ହଁ ପଢ଼ାନ୍ତି, ମୁଁ ଟିଚର ଅଛି।
ଆଚ୍ଛା ଆଚ୍ଛା ଆପଣ ଶିକ୍ଷୟେତ୍ରୀ।
ଆପଣ କଣ କରନ୍ତି?
ମୁଁ ପ୍ଲସ୍ ଟୁ ପରେ ଘରେ ଅଛି।
ଆଚ୍ଛା ଆପଣଙ୍କର ଏବେ ସରିଲା ପ୍ଲସ ଟୁ?
ନାଇଁ ନେଷ୍ଟେ ଇୟର।
ଆପଣଙ୍କର ଘର କ କୋଉ ଅଞ୍ଚଳରେ?
ଆମର ଉଁ କଟକ। ଏନା ଗାଁରେ ରହୁଛି ପ୍ରପର ମାନେ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳ।
ଆଚ୍ଛା ଆପଣଙ୍କର ପ୍ଲସ୍ ଟୁ ରେ କଣ ନେଇଥିଲେ ଆପଣ?
କମର୍ସ ଥିଲା। ଆ ପ୍ଲସ୍ ଥ୍ରୀ କରିବା ପାଇଁ ଆଉ ଇଚ୍ଛା ହେଲାନି କି ପ୍ଲସ ଟୁ କରିବି ନା ଅନ୍ୟ କିଛି କରିବି ଟିକେ ଅଟକି କି ରହିଗଲି ଆଉ। ହେଲେ ଆପଣ ଯେହେତୁ ଶିକ୍ଷୟତ୍ରୀ ଅଛନ୍ତି ମାନେ ପ୍ରସ ମାନେ ଏମିତି ୟା ବିଷୟରେ କଥା ହେବା କି ଗୋଟେ ମଣିଷକୁ ଅ ଆଁ କି ଗୋଟେ ପିଲା କ କଣ ଉ ପାଇଁ ଶିକ୍ଷା କଣ ପାଇଁ ଦରକାର? ପ୍ରତେକ ମଣିଷ ଯେମିତି ଶିଖିବା ଆ ପଢ଼ୁଛନ୍ତି ତ ତାଙ୍କୁ ଆମେ କହିବା କି ନାଇଁ ପାଠଟା କଣ ପାଇଁ ଇମ୍ପୋର୍ଟାଣ୍ଟ।
ହଁ ମାଡାମ୍ ଆପଣଙ୍କର ଟିକ କେ ଭଏସ୍ ମଝିରେ ମଝିରେ ଟିକେ ସ୍ଲୋ ଶୁଭୁଛି କ୍ଲିୟର ଶୁଭୁନି।
ଆଚ୍ଛା ଏବେ ଆସୁଛି?
ଆଜ୍ଞା ଆଜ୍ଞା।
ହଁ ମାନେ ଶିକ୍ଷା ଟା କଣ ପାଇଁ ଜରୁରୀ?
ମାନେ ସେ ଗୋଟେ ମଣିଷ ପାଇଁକା ଶିକ୍ଷା କଣ ପାଇଁ ଜରୁରୀ?
ହଁ ମାନେ କିଛି ଉଁ ଲୋକ ଅଛନ୍ତି ଯାହାଙ୍କୁ ଆମେ ବୁଝେଇ ପାରିବା କାରଣ ସେ ପାଠ ପଢନ୍ତିନି, ଏତେ ଗୁରୁତ୍ୱ ଦିଅନ୍ତିନି। ତ ଆମେ ତାଙ୍କୁ ବୁଝେଇବା କି ନାଇଁ ଶିକ୍ଷା ଟା ଏଥିପାଇଁ ଜରୁରୀ। ପ୍ର ତ୍ୟେକ ମଣିଷ ଶିକ୍ଷା ନିହାତି କରିବା ଆବଶ୍ୟକ।
ଆପଣ ମାନେ ଆମେ ଯଦି ଆମ ଜୀବନକୁ ସୁଚାରୁ ରୂପେ ମାନେ ପରିଚାଳନା କରିବାକୁ ଚାହୁଁଛେ ତାହେଲେ ଆମ ପାଇଁକା ଶିକ୍ଷା ନିହାତି ଜରୁରୀ। ଶିକ୍ଷା ଏଥିପାଇଁ କେବଳ ଜରୁରୀ ନୁହେଁ କି ମୁଁ ପାଠ ପଢିବି, ଗୋଟେ ଭଲ ଚାକିରୀ କରିବି। ଇ ଶିକ୍ଷା ଟା ଏୟା ଏଇତିକି କଥା ଭିତରେ ସୀମିତ ନୁହେଁ। ଆମର ଦୈନଦିନ ଜୀବନରେ
ଆମକୁ ଉଁ ଆମେ ସବୁ ପ୍ରକାର ବିଷୟ ସେ କୁ ଅନ୍ତର୍ଭୁକ ତ କରୁଛେ ଯେମିତି ଗଣିତ ହେଲା ସାହିତ୍ୟ ଇତିହାସ ଭୂଗୋଳ ସବୁ କିଛି। ଆମେ ସକାଳୁ ଉଠିବା ମାତ୍ରେ ଅ ସକାଳୁ ଉଠିବା ଠାରୁ ସ ମାନେ ରାତିରେ ଶୋଇବା ପର୍ଯ୍ୟନ୍ତ। ଆମେ ପ୍ରତି ମୁହୂର୍ତ୍ତରେ ଆମେ କିଛି ନା କିଛି ଶିଖୁଛେ, ଶିଖିବାର ଉଁ, ମାନ ଏ ଯୋଉ ଶିକ୍ଷାର ମାନେ ନୁହେଁ ଯେ କେବଳ ଅ, କଣ ଉଁ, ପୁସ୍ତକଗତ ଜ୍ଞାନ ଆଜ୍ଞା।
ହଁ ମାନେ ଶିକ୍ଷାର ମାନେ ଏଇଆ ନୁହଁ କି? କି ଆମେ କେବଳ ଉଁ, ଗୋଟେ ପୋଜିସନ୍ ପାଇବା କି ଗୋଟେ ଚାକିରି କରିବା ପଇସା ରୋଜଗାର କରିବା, ଶିକ୍ଷାର ଶିକ୍ଷା ଆମକୁ ସଫଳ କରାଏ। ନିଜ ଭିତରେ ଆମକୁ ଅ, ଆଗକୁ ବଢିବାର ସାହସ ଦିଏ। କି ମୁଁ ପ୍ର- ସବୁ ଜିନିଷ ଜାଣିବା ପାଇଁ ଆ, ଇଚ୍ଛା କରାଏ। କି ଦେଶ ବିଦେଶ କଥା ମୁଁ ଜାଣିକି ବୁଝିପାରିବି। ଆଉ ଗୋଟେ ହେଲା କି ଉଁ, ଶିକ୍ଷା କ୍ଷା ଏମିତି ଜରୁରୀ କି ଆମେ ଏ ବଡ ବଡ ଯେ ଯେମିତି ବୈଜ୍ଞାନିକ ହଉଛନ୍ତି, ଡା କ୍ତର ହଉଛନ୍ତି, ଇଞ୍ଜିନିୟର୍ ହଉଛନ୍ତି ଦେଶ ପାଇଁ ହିଁ ସେ କାମ କରୁଛନ୍ତି। ଶିକ୍ଷା ଏଥିପାଇଁ ବି ଆବଶ୍ୟକ।
ଆଜ୍ଞା। ମାନେ ଶିକ୍ଷାର ମାନେ କହିଲେ କେବଳ ଯେ ପୁସ୍ତକଗେ ଗତ ଜ୍ଞାନ ସେମିତି କିଛି ବି ନୁହେଁ, ଆମର ବ୍ୟବହାରକୁ ପରିମାର୍ଜିତ କରେ ଶିକ୍ଷା। ଆମର କଥାବାର୍ତ୍ତ ର ଶୈଳୀରେ କଣ ଉଁ, ଆଉ ମାନେ ସଂସ୍କାର ହଁ,
ହଁ ଠିକ କଥା। ତ ପ୍ରତ୍ୟେକ ମଣିଷ ଶିକ୍ଷା ଆବଶ୍ୟକ। ଆଉ କିଛି ଲୋକ କୁହନ୍ତି, ଝିଅମାନେ କାହିଁକି ପାଠ ପଢ଼ିବେ? ଝିଅମାନେ କଣ କରିବେ? ବାହା ତ ହେଇଯିବେ। ଏମିତି କିଛି ଲୋକଙ୍କର ଚିନ୍ତାଧାରା ଥାଏ। କି ନାରୀ ପୁରୁଷ ଭିତରେ କୌଣସି ପ୍ରାର୍ଥକ୍ୟ ନାଇ। ଫୁଣି ଖାସ୍ କରିକି ପାଠ ଉପରେ ମୋ ମତରେ ଆ ତ ଗୋଟେ ଝିଅ ପାଠ ପଢିବା ନିହାତି ଆବଶ୍ୟକ କାରଣ ଉଁ, ଯେତେ ବେଳେ ଏ ସେ ଘରେ ରହେ ଗୋଟେ ପରିବାରକୁ ଶିକ୍ଷା ସିଏ ହିଁ ଦେଇଥାଏ। ଦିନ ମାନ ସେ ଘରେ ଥାଏ ନା, ତ ନିଜ ପିଲାକୁ ବି ସେ ଶିକ୍ଷା ଦେଇପାରିବ ଉପଯୁକ୍ତ ଶିକ୍ଷା ଦେଇପାରିବ। କେବଳ ଆ ହଁ ଆଗକୁ ବଢିବା ପାଇଁ ନୁହଁ, ତା ଚରିତ୍ର ପାଇଁ ଏଇ ଶିକ୍ଷା ସେ ଦେଇପାରିବ।
ହୁଁ। ଉଁ ହଁ ପୁରୁଷ ମାନେ ସାଧାରଣତ ଘର ବାହାରେ ବହୁତ ସମୟ ରୁହନ୍ତି। ଗୋଟେ ନାରୀ ସବୁବେଳେ ପରିବାର ଭିତରେ ହିଁ ରୁହେ। ଆଉ ଉ, ପିଲାମାନେ ସାଧାରଣତ ଛୋଟ ବେଳୁ ମା ମାନଙ୍କ ସହ ବେଶୀ ଅଁ, ଜଡିତ ଥାଆନ୍ତି।
ଆଜ୍ଞା।
ଆଉ ଉଁ, ଯଦି ପ୍ରକୃତରେ ଗୋଟେ ଯଦି ନାରୀ ଶିକ୍ଷିତ ହେଲା ତାହେଲେ ଦେଶର ଉଁ, ଉନ ଉର୍ନତି ହେବ ଦେଶ ପ୍ରଗତି ପଥରେ ଆଗେଇବ।
ହଁ
କାହିଁ ନା ପା- ନା ଯେତେବେଳେ ପେ- ଉଁ, ପିଲା ଟା ଆରମ୍ଭ କରେ ପାଠ ପଢା ଯେତେବେଳେ ତାର ପା ଠ ପଢା ଘର ପରିବାର ରୁ ଆରମ୍ଭ ହୁଏ। ସେତେବେଳେ ତାର ଗୁରୁ ଅଁ, ଭାବରେ ତାର ମା ହିଁ ପ୍ରଥମେ ଥାଆନ୍ତି ପ୍ରଥମ ଗୁରୁ ଭାବରେ। ତ ସେଥିପାଇଁ ନାଇଁ ଏ ସ୍ତ୍ରୀ ଲୋକମାନେ ସମାଜର ଗୋଟେ ଅଭିନ୍ନ ଅଙ୍ଗ କହିବାକୁ ଗଲେ। ଆ, ସମାଜରେ ଯଦି ଆମେ ପରିବର୍ତ୍ତନ ଚାହୁଁଚେ, ସମାଜର ପ୍ରଗତି ଚାହୁଁଚେ, ଦେଶର ଉନ୍ନତି ଚାହୁଁଚେ, ତାହେଲେ ଏ ସେମିତି ନାରୀ ପୁରୁଷ ପାର୍ଥକ୍ୟ ନ କରି ଉଁ, ପୁରୁଷମାନଙ୍କୁ ଯେତିକି ଆମେ ଉଁ, ସମର୍ଥନ କରୁଚେ ତାଙ୍କର ଶିକ୍ଷାକୁ ନାରୀମାନଙ୍କର ଶିକ୍ଷାକୁ ବି ସେତିକି ସହଯୋଗ କରିବା ଦରକାର।
ଆଜ୍ଞା। ବହୁତ ଭଲ ଲାଗିଲା। ଆପଣଙ୍କ ଆପଣଙ୍କ ଅଞ୍ଚଳରେ ଏବେ ପାଣିପାଗ ବର୍ଷା ହେଇଛି ତାହେଲେ।
ଆଜ୍ଞା ଆଜ୍ଞା ଆମର ତ ଆଜି ସକାଳଠାରୁ ବର୍ଷା ହଉଚି ଏବେ ଏଇ ଦୁଇ ତିନି ଘଣ୍ଟା ହବ ବୋଧେ ବର୍ଷା ଛାଡିଚି।
ଆପଣ ଆପଣ କୋଉ ବିଷୟରେ ପଢାନ୍ତି ପିଲାଙ୍କୁ କୋଉ ସବଜେକ୍ଟ ଆପଣଙ୍କର?
ଅ ମୁଁ ଯେହେତୁ ଉଁ ଯ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢଉଚି ତ ସେଥିପାଇଁ ଆମର ସବୁ ସବଜେକ୍ଟ ପଢେଇବାକୁ ପଡେ ସବୁ ବିଷୟ ପଢେଇବାକୁ ପଡେ ଗଣିତ ସାହିତ୍ୟ ଇ ହୁଁ ଯୋଉ କଣ ପରିବେଶ ବିଜ୍ଞାନ ଇଂରାଜୀ ସବୁ କି ଛି
ଆଜ୍ଞା।
ଆପଣ ଉଁ ଆପଣଙ୍କର ଯେତେବେଳେ ଆପଣ ମ୍ୟାଡାମ ସ୍କୁଲରେ ପଢୁଥିଲେ
ଆଜ୍ଞା।
ତ ଆପଣଙ୍କର ସେତେବେଳର ସ୍କୁଲ ର ଯିବନି ଆଉ ଏବେ ଏକା ପ୍ରାଥମିକ ଶିକ୍ଷା ହଉ କି ମାଧ୍ୟମିକ ଶିକ୍ଷା ଏବେତ ବିଦ୍ୟାଳୟ ଗୁଡିକ ସେତେବେଳର ବିଦ୍ୟାଳୟ ଭିତରେ ଆପଣ କଣ ତଫାତ୍? ତିନି ଚାରି ପାଞ୍ଚବର୍ଷ ଭିତରେ ତ ଆପଣ ବହୁତ କିଛି ତଫାତ୍ ଦେ ଖୁ ଥିବେ ଆପଣଙ୍କର ଏବେ ପ୍ଲସଟୁ ସରିଲା କହିଲେ ନା
ଆଜ୍ଞା।
ଉହୁଁ।
ତ ସେତେବେଳେ ଯେତେବେଳେ ଆମେ ପଢୁଥିଲୁ ଯେମତି ପ୍ରଥମ ଠୁ ଅ ନବମ ନବମ ନୁହଁ ପ୍ରଥମଠୁ ଅଷ୍ଟମ ପର୍ଯ୍ୟନ୍ତ ଗାଁରେ ସ୍କୁଲ ଥିଲା ସେତେବେଳେ ଯୋଉ ଶିି ଶିକ୍ଷା ଥିଲା ସେତେବେଳେ ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ ମାନେ ବହୁତ ଗୁରୁତ୍ୱ ଦଉଥିଲେ ପାଠକୁ ମାନେ ମାରୁଥିଲେ ତା ସହିତ ପାଠକୁ ଗୁରୁତ୍ୱ ଦଉଥିଲେ ମାନେ ପଚାଶ ଥର ବୁଝଉଥିଲେ ବି। କି ଏଇ ଜୀବନଟା ତମେ ଆଉ ପାଇବନି। କାହିଁକି କହୁଥିଲେ ସେ ଜିନିଷଟା ସେତେବେଳେ ବୁଝିହଉନଥିଲା ଏବେ ସେଇଟା ବୁଝିପାରୁଛି କାହିଁକି କହୁଥି ଏ ମାନେ ବହୁତ ମାନେ ମନେପଡେ ସେ ଜିନିଷ ସେ କଥା କି ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଏତେ ଇଏ ଇଏ କରିଥିଲେ କାରଣ ସେ ସେସବୁ ଦେଇକି ଆସିଚନ୍ତି କି ଏଇ ଜୀବନଟା ତମେ ଆଉ ପାଇବନି ଏବେ ପାଠପଢ ଏଇଠୁ ହିଁ ତମର ମୂଳଟା ଷ୍ଟାର୍ଟ ଉଁ କିନ୍ତୁ ଏବେ ଯୋଉ ଶିକ୍ଷା କରୁଚନ୍ତି ମତେ କାଇଁ ସେମତି ଲାଗୁନି ନାଇଁ ଆମେ ଯୋଉ ପାଠ ପଢୁଥିଲୁ ଇଏ ସେଇ ପାଠ ଏବେ ପଢା ହଉଚି କି ଏତେ ବି ଉଁ ପିଲାମାନେ ଏତେ ଇଣ୍ଟରନେଟରେ ସୋସିଆଲ ସାଇଟରେ ରହୁଛନ୍ତି ପାଠ ପଢୁନାହାଁନ୍ତି କିନ୍ତୁ ସେତେବେଳେ ଆମେ ଫୋନ ବି ସେରେ କିଛି ବି ଜାଣିନଥିଲୁ ଆଉ ପାଠକୁ ହିଁ ଗୁରୁତ୍ୱ ଦଉଥିଲୁ। ବେ ପିଲାମାନେ ବି ଏମିତି ଏ ହଉଛନ୍ତି କିଛିଟା ଅଛନ୍ତି ଯୋଉମାନେ ପାଠକୁ ଗୁରୁତ୍ଵ ଦିଅନ୍ତି କିନ୍ତୁ ତା ସେଠି ଦେଖିବାକୁ ଗଲେ ପରିବାର ରବି ହାତ ଥାଏ। ପରିବାରର ହାତ ବିନା ପିଲାମାନେ କିଛି ବି ହେବେନି। ଯେତେ ବି ସ୍କୁଲ ରେ ପଢିକି ଆସିବେ ଘରେ ସବୁ ଭୁଲି ଯାଇଥିବେ କିନ୍ତୁ ଘରେ ବି ସେମତି ହବା ଦରକାର। ଯେମିତି ମୋ ବଡ ଦିଦି ଘରିକା ଭାଇ ଘରିକା ଥିଲେ। ପାଠ ପଢ଼ାନ୍ତି ଟ୍ୟୁସନ୍ ବି ମୁଁ ବେଶୀ ଯାଇନି ଘରେ ହିଁ ପଢ଼େ।
ଆଜ୍ଞା। ଆ କଣ ମାନେ ପ୍ରକୃତରେ ଆପଣ ଯେମିତି କହିଲେ କି ପିଲାମାନେ ସ୍ ସ୍କୁଲ ଯାଆନ୍ତୁ ଅ ଟ୍ୟୁସନ ଯାଆନ୍ତୁ ଯାହା ଯୁଆଡେ ବି ଯାଆନ୍ତୁ ପରିବାରରେ ଯଦି ଆ କେହି ପତି ତ ମା ହୁଅନ୍ତୁ ଅଭିଭାବକ ହୁଅନ୍ତୁ କେହି ଜଣେ ତାଙ୍କୁ ସେତିକି ଧ୍ୟାନ ନ ଦିଅନ୍ତି ତାଙ୍କର ପାଠପଢ଼ା ପ୍ରତି। ତାହେଲେ ପିଲାମାନେ ଉଁ ଭଲସେ ପଢି ପାରିବେନି ପାଠ। ସେମାନଙ୍କର ମନରେ ଗୋଟେ ଭୟ ରହିବନି।
ନିହାତି ତ ଆମ ଅଭିଭାବକ ଯଦି ଦେ ଖିବେନି ଆମ ବହି ଦେଖିବେନି କଣ ପଢା ହେଇଚି କଣ ନାଇ ତାହେଲେ ପିଲାମାନେ ଉଁ ମାନେ ଇଏ ହେଇଯିବେ ଖେଳକୁୁଦରେ ହିଁ ମନ ରହିଯିବ ପାଠକୁ ଏତେ ଧ୍ୟାନ ଦେ
ହୁଁ।
ପିଲାମାନଙ୍କୁ ହିଁ ଆମକୁ ଦେଖିବାକୁ ପଡିବ କେବଳ ଟ୍ୟୁସନ ଛାଡି ଦେଇକି ହାଲୋ।